ହଁ।
ହଁ ହଁ। କଣ କୁଆଡେ ଯାଇଥିଲୁ? ଫୋନ କରିଲୁନି?
ହଁ ଏଇ ମୁଁ ହେଲା ଉଁ ଏଇ ଭାଉଜ ଆମ ସାଇଡ ଘର ଭାଉଜ, ଡାକିଲେ ଅ କଣ ହ ଫୋନ କରିକିନା। ଦେଇକି ମୁଁ କହିଲି ହଉ ଠିକ୍ ଅଛି। ତ ଆମର କଣ କହିଲ ମାନେ ଏମିତି ଧରଜୋ, ଆମ ବାଉଣ୍ଡ୍ରୀ ଟା ପାଚିରୀ ଟା, ପାଚିରୀ-ଇ-ଇ କୁ ଟିକେ ମାନେ ଏମତି ମଝିରେ ଡିଷ୍ଟାନ୍ସ, ତାଙ୍କ ବାଡି ଟା ଅଛି। ତାପରେ ତାଙ୍କ ଘର ଟା। ତାହେଲେ ତାଙ୍କ ଘରକୁ ଯାଇତେ ଗଲେ, ଆମର ପାଚିରିକୁ ଯୋଉ ଗେଟ୍ ଟା ଲାଗିଚି, ସେଟା କାଢିକି ସେ ବାଡି ଦେଇକି ଯିବୁ ସେ ମାନେ ଏତେ ଯୋର ବର୍ଷା, ଆ- ହଉଛି ଆଉ ଏତେ ଖସରା ହେଇଛି। ମାନେ ଯିବା କୁ, ବି ଡର ଲାଗୁଚି। ଯାହାକି ମୁଁ ଯଷ୍ଟ ମାନେ ଯାଇଚି ତରକାରୀ ମାନେ ଆମ ଯୋଉ ମାଛ କରିଛି ତରକାରୀ, ସେଇଟା ଯଷ୍ଟ ନେଇକି ଯାଇଛି ସିଏ ବି ଆଣିଚନ୍ତି ମାଂସ ତରକାରୀ, ହେଲା। ତାଙ୍କୁ ମୁଁ ତରକାରୀ ଟା ବଢ଼ିଚି ସେ ମତେ ତ୍ରକାରି ଟା ବଢ଼ିଚି, ଏତେ ଜୋରେ ବର୍ଷା ହେଲା ମୁଁ ସେଠି ତ ଛିଡା ହେଇଚି ଆଉ। ତାପରେ ସିଏ ଆଣିକି ପୁଣିି ମୁଁ କହିଲି ହଁ କମିଯିବ, ବହୁତ ଜୋରେ ହେଲା। ଦେଇକି ତାପରେ ସେ ଆଣିକି ଛତା ଦେଲେ। ଛତା ଦେଲା ପରେ ମୁଁ ଆସିଲି ଆଉ। ସେ ହି
ଅହ, ମୁଁ କହିଲି ସାଙ୍ଗେ ସାଙ୍ଗେ, କଥା ହେଲି କୁଆଡେ ପଳେଇଲୁ?
ହଁ ସେଇପରା ତରକାରୀ ଆଣିବାକୁ ଯାଇଥିଲି।
ଓହୋ। ହେଇଗଲା ତମର ମାଛ?
ହଁ ଆମର ମାଛ ହେଇଗଲା। ଏବେ ହବ ଚିକେନ୍। ମାଛ ପାତୁଳି।
ଓ ମାଛ ପାତୁଡ଼ି।
ହୁଁ।
ପୁଣି ଚିକେନ୍ ରୋଷେଇ କରିବୁ? ନା ଖାଇବୁ?
ଚିକେନ୍ ରୋଷେଇ କରିବି।
ପୁଣି ଏବେ କଣ ଦିଟା ହେଲାଣି ରୋଷେଇ କରିବୁ ଚିକେନ୍?
ସିଏ ଇଏ କହିଲେ ଖାଇବେ ତ ଭାତ, ତାପରେ ଲେଟ୍ ରେ ବି ଆଣିକି ଚିକେନ୍ ଦେଲେ। ଠିକ୍ ଅଛି। ହଁ ଆଜି ଆସିବେ।
ଅ- ଆଣିକି ଚିକେନ୍ ଦେଇ ଦେଇକି କୁଆଡେ ଗଲେ?
କୁଆଡେ ଗଲେ କେଜାଣି।
ହୁଁ, ତାପରେ ଆଉ ଯୋଉ ତୁ ଏବେ ଖାଇନୁ?
ନାଇଁ ମୁଁ ଖାଇନି।
ଚିକେନ୍ ସାରିକି ତା ପରେ ଏକାବେଳେ ଖାଇବ?
ହଁ ସିଏ ଆସିଲେ ଖାଇବା।
ଆଉ ମାମା?
ସିଏ ଖାଇଛି ସିଏ ସେ ଏତେ ସମୟ ରହିପାରିବନି ନା, ସିଏ ଟିକେ ମୁଢି ଖାଇ ଦେଇେଇଛି।
ହୁଁ ହୁଁ।
ହେଲା, ମୁଁ ବି ତା ସହିତ ଟିକେ ମୁଢ଼ି ଖାଇଥିଲି, ସକାଳେ ହେଲା। ହୁଁ। ଆଉ କଣ କୁହ? ଶିବାନୀଙ୍କୁ କଲ୍ କରିଥିଲ କି?
ହଁ, ମୁଁ କହିଲି ଚିକେନ କଷା?
ହଁ ହଁ, ପୁରା କଷା।
ଓ, ହଁ ଶିବାନୀ କୁ ଫୋନ କରି ଥିଲି। ସେମାନେ ଲଞ୍ଚ କରିକି ଆସିଲଣି ଯେ କଉଠି କଣ ଅଛି ମୁଁ ଜାଣିନି, ମୋ ଟିକେ କାମଥିଲା ମୁ ବେଶୀ ନୁହ ଗୋଟେ ମିନିଟ୍ ପାଇଁ କ କଥା ହେଲି ଅନ୍ୟ କିଛି କାମରେ। ତାପରେ ମତେ ଲାଗିଲା ଯେ ସେ ବୋଧେ ବାହାରେ ଅଛନ୍ତି କଣ ଖାଲି ମୁଁ ଏତିକି ପଚାରିଲି ଲଞ୍ଚ କରିସାରିଲଣି ସେ ଖାଲି ହଁ କଲା ତାପରେ ମୁଁ ପଚାରିଲିନି ପଚାରି ପାଇଲିିନି ଯେ ଘରକୁ ଆସିଲୁଣି କି ନାଇଁ ମୁଁ କହିଲି ମତେ ଲାଗିଲା ଯେ ସେ ଯେମିତି ଅଛନ୍ତି ବୋଲି କି ବୋଲି ହେଲା। ତ ମୁଁ ସେଥିପାଇଁ ଆଉ ପଚାରିଲିନି ଫୋନ କାଟିଦେଲି।
ଓ ହୋ। ହଁ ସେ ତାର ଯଦି ଫାଙ୍କା ପାଇଲେ କରିବେ ଆଉ।
ହଁ ହଁ ମୁଁ ଏକାବେଳେ ତାକୁ ସନ୍ଧ୍ୟାବେଳେ ତା ସହିତ କଥା ହେବି।
ହଁ।
ମୁଁ ଏବେ ଟିକେ ଆଇବ୍ରୋ ସେଭ କରିବାକୁ ଯାଇଥାନ୍ତି ମୁଁ କହିଲି ତୋ ସହିତ ଟିକେ କଥା ହେଇଦେ ଜାଣିକି ତାପରେ ମୁଁ ଯିବି ହେଲା ସିଏ ବି ଟିକେ ଚୁଟି କାଟିବେ କିହିଲେ ମୋର ବି ଟିକେ ଆଇବ୍ରୋ ସେଭ କରିବାର ଥିଲା। ଆଉ ଆଜି ନକଲେ କଣ କହିଲୁ ମତେ ସମୟ ନାହିଁ ହେଲା। କାହିଁକି ନା ମାନେ ଯୋଉ ସୋମବାର ରୁ ଶନିବାର ଯାଏଙ୍କର ଅଫିସ ରହୁଛି ଇଏ ଆସୁଛନ୍ତି ରାତି ନଅଟା କୁ ହେଲା। ଆଉ ମୁଁ କେତେବେଳେ ଯିବି? ଆଉ ଯାଇକି ଆର ରବିବାରେ ମୋର ଗୋଟେ ସାଙ୍ଗଟାର ବାହାଘର ହେଲା ତ ମୋର ଯିବାର ଅଛି। ହେଲା ତ ମୁଁ ଆଉ ଏକୁଟିଆ କେତେବେଳେ ଯିବି ମୋ କାମ ସରିଲା ପରେ ବି ମତେ ଟିକେ ସମୟ ଅଛି ଯେ ମୁଁ ପୁଣି ଆଉ ଏକୁଟିଆ ବର୍ଷା ଯେମିତି ହଉଛି ଚାରିଆଡେ କାଲି କାଚୁରୁ କାଚୁରୁ ହଁ ମୋର କିଏ ଏକୁଟିଆ ଯିବ ଇଏ ଅଛନ୍ତି ନା ତାପରେ ସିଏ ବି ଟିକେ ତାଙ୍କର ଚୁ ଟିକେ ଦାଢ଼ୀ କାଟିବାର ଥିଲା ତ ଆମେ ଦି ଜଣ ସାଙ୍ଗ ହେଇକି ଟିକେ ଯିବୁ ଆଉ ଟିକେ ପରେ ବାହାରିବୁ ଆଉ।
ହୁଁ।
ହୁଁ ମୁଁ ଖାଇଲେ ମୋର ଭ ଟିକେ ନିଦ ଲାଗୁଛି। ବିରିୟାନୀ ଟା ଟିକେ ଖାଇଦେଲି ତ ମତେ ନିଦ ଲାଗୁଛି ଟିକେ ଇଚ୍ଛା ହଉଛି ଶୋଇପଡିବାକୁ ପୁଣି ଭାବୁଛି ନା ଆସିକି ଦିଟା ଚଉଦା ହେଲାଣି ମୁଁ ଯି ଦିନ ଶୋଇବି ମିନିମମ୍ ଚାରିଟା ଯାଇକି ଶୋଇବି ହେଲା।
ହଁ ସନ୍ଧ୍ୟାବେଳକୁ ଯିବ।
ଆରେ ସେଇଟାରେ କିଛି ନାହିଁ ମାନେ କଥା ଇଏ ଯେ ବର୍ଷା ହଉଛି କଣ କହିଲୁ କଣ୍ଟିନିଅସ ହଉଛି ହେଲା। ମାନେ ବର୍ଷା ଟିକେ ଏଇନା ଉପସମ ପାଇଁ ଘଣ୍ଟା ଦି ଘଣ୍ଟା ପାଇଁ ଛାଡିଥିଲା ଏବେ ଏଇଠି ପୁଣି ବର୍ଷା ଷ୍ଟାର୍ଟ ହେଲାଣି ହେଲା। ତ ସେତେବେଳକୁ ଯଦି ଜୋରେ ବର୍ଷା ପକଉଥିବ ପୁଣି ଯାଇ ହବନି ବୁଝିପାରୁଛ ତ। ସେଥିପାଇଁ ମାନେ ତାଙ୍କର ରେନକୋଟ୍ ଅଛି ବୋଲି ମୋର ରେନକୋଟ୍ ନାହିଁ।
ଦେଖ ଆମର କେମିତି ବର୍ଷା ଦେଖ ମୁଁ ଏଇ ଦେଖ ପାଞ୍ଚ ମିନିଟ ହେଲାନି ବର୍ଷା ଟା। ମାନେ ଗୋଟେ ମିନିଟ ପୁରା ଏତେ ଜୋର ସେ କାଚି ନେଇଗଲା ବର୍ଷା ଟା ଦେଖ ଏଇନା ଦେଖ ପୁରା ଶୁଚିଲା ହେଲା ସେଇଥିପାଇଁ ମୁଁ କହିଲି ଏମିତି ଏମିତି ହେଇ ଛାଡିିବ ଗୋଟେ ମୁଁ ଗୋଟେ ମିନିଟ୍ ଛିଡା ହେଲି। କିନ୍ତୁ ଫିର ବି ବର୍ଷାଟା ଛାଡ଼ିଲାନି ହଁ ମୁଁ କହିଲି ବାଧ୍ୟ ହେଇକି ତାପରେ ଛତା ଧରିକି ନା ଆଇଲିି ଆଉ। ହେଲା ହୁଁ। ଆଉ ତମର ତାହେଲେ ଖାଇସାରିଲାଣି ନା?
ହଁ ଖାଇଲୁ ଭାଉଜ ହେରିକା ସବୁ ସାଙ୍ଗ ହେଇ ଖାଇଲୁ ମୁଁ ବହୁତ ପେଟେ ଖାଇ ଦେଇଛି। ମୋତେ ବଢିଆ ଲାଗିଲା।
ହଁ ବିରିୟାନୀ ଟା ଯେତେ କମ ଖାଇଲେ ବି ଲାଗେ ସେମିତି ବହୁତ ଖାଇଦେଇଛ?
ନା। ମୋର ଓଲଟି ମତେ ମୁଁ ମୁଁ ଅଧିକ ଖାଇଦିଏ ବଟ ଲାଗେ ଯେ ମୁଁ ବେଶୀ ଖାଏନି।
ତାପରେ ହଁ ମୋ ମାନେ ଯେତିକି ଖାଇଛି ହଁ ମୁଁ ମାନେ ମାନେ ଦିଥର ମାନେ ମୁଁ ଯେତିକି ଖାଇଛି ଯଦି ଖାଲି ଯୋଉ ପ୍ଲେନ ଯଦି ଖାଇଥାନ୍ତି ତାହେଲେ ମୁଁ ସେଇଟା ମୋର ମାନେ ଦିଥର ଖାଇବା ମାନେ ଦିଟା ଲ ଖାଇବା ହେଲା ମୁଁ ଗୋଟେ ଲଞ୍ଚରେ ଆଜି ଖାଇଥିଲି କିନ୍ତୁ ଫିରବି ମତେ ଲାଗୁଛି ମୋ ପେଟରେ ବି ସ୍ପେସ୍ ଅଛି ଯୋଉଟା କି ଆଉ ଗୋଟେ ମିଲ୍ ବି ମୁଁ ଖାଇନେବି। ବଟ ମୁଁ ଖାଇବିନି ବାସ ମତେ ନିଦ ଲାଗୁଛି। ସେ ଯୋଉ କଚ୍ୟୁମ୍ବରଟା ଲାଷ୍ଟକୁୁ ପିଇଦେଲି, ସେଇଟା ପିଇଲା ପରେ ହିଁ ଟିକେ ଖାଲି ଲାଗୁଛି ବଟ ଯେହେତୁ ଖାଇଦେଲି, ମାନେ ଖାଇ ସାରିଲା ପରେ ସାଙ୍ଗେ ସାଙ୍ଗେ କୁଆଡେ ଯିବାକୁ ଇଚ୍ଛା ହୁଏନି ନା।
ହଁ- ହଁ ନାଇଁ ଦୁଇ ମିନିଟ ଏପଟ ସେପଟ ହେଲେ ଠିକ୍ ହେଇଯିବ ଆଉ।
ହଁ।
ହଁ। ଟିକେ ଗଡି ପଡିଥାଅ, ତାପରେ ଟିକେ ନହେଲେ ଚାରିଟା ବେଳକୁ ଯିବ ଆଉ। ବର୍ଷା ଏମିତି ହିଁ ହବ, ତମେ ଭାବିବ ଯେ ବର୍ଷା ଏଇନା ବାହାରିଥିବ କି ନାଇଁ ବର୍ଷା ପୁଣି କାଚିବ
ବାର୍ତ୍ତମାନ ଯେମିତି ବର୍ଷା ହଉଛି ବାହାରି ହବନେଇ, କାହିଁକିନା ଓଦା ହେଇଯିବୁ ଆମେ। ମାନେ ବର୍ଷା ଯେତିକି ଆମେ ଖାଇଲା ବେଳେ ବି, ଟୋଟାଲି ବର୍ଷା ପଉକନଥିଲା। ଏବେ ଜଷ୍ଟ ପନ୍ଦର ମିନିଟ ହେଲାଣି, ବର୍ଷା ହିଁ ହଉଛି।
ହଁ ତମର ପାର୍ଲରଟା କେତେ ବାଟ?
ଏଇଟି ତ ଗୋଟେ ପାଖରେ ଅଛିି, ହେଲେ ମୁଁ ଯୋଉଠିକି ଯାଏ ସେଇଟା ଏଇଠୁ ବୋଧେ ଗୋଟେ କି ଦି କିଲୋମିଟର ହବ ଗୋଟେ କିଲୋମିର, ଯାହା ହେଲେ ତ ହବ ଗୋଟେ ଦେଢ କିଲୋମିଟର ହବ।
ହୁଁ- ହୁଁ।
ନାଁ ପାଖେରେ, ମାନେ ବାଇକରେ କି ସ୍କୁଟିରେ ଗଲେ ପାଞ୍ଚ ମିନିଟ୍ ର ରାସ୍ ସ୍ତା ହେଲା। ଚାଲିକି ଗଲେ ଟିକେ ପ କୋଡିଏ ପଚିଶ ମିନିଟ ଲାଗିବ ଯଦି ଲାଗିବ।
ହୁଁ ଦେଖମ ପୁଣି ଥରେ ବର୍ଷା ହେଲା।
ହଁ। ଏଇ ଲଘୁଚପ ଟା ବୋଧେ ଚାଲିଛି କେତେ ଦିନ ଯାଏ କେଜାଣି?
ହଁ ତମେ କୁହନି ଭାଇ ଏମିତି ବର୍ଷା ହଉ ପଛେ, ସେ ଗରମକୁ ସମ୍ଭାଳି ହବନି।
ନା- ନା ଏମିତି କଣ୍ଟିନିୟୋସ ବର୍ଷ ନହଉ, ମାନେ ମୋ କହିବା କଥା ସକାଳୁ ଟିକେ ଖରାଟେ ହଉ ଭଲସେ ହେଲା। ଯେମିତି ଖରା ହଉଥିଲା ତାପରେ ଠିକ ତିନିଟା ଚାରିଟା ବେଳକୁ ପଛେ ବର୍ଷା ହଉ, ରାତିରେ ବି ବର୍ଷା ହଉ। କିନ୍ତୁ ସ ସକାଳୁ ଟିକେ ଖରା ମାନେ କିଛି ନହେଲେ, ବାରଟା ଯାଏ ଙ୍କେ ତ ଖରା ହଉ। ସେଇଟା
ହଁ ଟିକେ ଲୁଗାପଟା ଶୁଖିଯିବ।
ଲୁଗାପଟେ ଶୁଖିଯିବ, ତାପରେ ଚାରିଆଡେ କଣ କହିଲୁ ଖାଲି କାଦୁଅକୁ ଖାଲି ପଚରା ପଚରା ଲାଗୁଛି, ତାପରେ ଏଠି ସବୁ ଗଳି ଗୁରାକ ଗଳିରେ ଏତେ ପାଣି ଜମା ହେଇଯାଉ ଏମିତି କଣ୍ଟିନିୟୋସ ବର୍ଷା ହେଲେ ମାନେ ଯାଇ ହଉନି, ଚାଲିକି ଯିବା ତ ବହୁତ ମାନେ ମୁସ୍ କିଲ୍, ମାନେ ପୁରା ଆଣ୍ଠୁଏ ଆଣ୍ଠୁଏ ପାଣି ହେଲା। ମାନେ ଯାହା ଯଦି ଗାଡି ନେଇ କି ଗଲେ ବି ମେନ୍, ଟିକେ ଯାହା ଗୋଡଟା ମାନେ ଉପରେ ରଖି ହଉଛି। ଆଉ ଦୁଇରେ ଯେହେତୁ ଏଠି ଡ୍ରେନ୍ ଗୁରାକ, ଡ୍ରେନ ପାଣି ଭାରି ଅସନା ଲାଗୁଛି ଚାଲିକି ଯିବା ପାଇଁ ହେଲା। ଆଉ ବର୍ଷାଟା ଟିକେ ଖରା ହେଲେ, କଣ ସେ ଡ୍ରେନ୍ ପାଣି ବି ଟିକେ କମିଯାଆନ୍ତା ମାନେ ଯୋଉ ପାଣି ଗୁରାକ, ଯୋଉ ଜମୁଛି ଟିକେ ଇଏ ହେଇଯାଆନ୍ତା। ହେଲେ ଆମ ଏପଟେ ତ ଟିକେ ଏତିକି ପାଣି ମାନେ ମୁଁ ଦେଖୁଥିଲି, ମାନେ ଆମ ଏରିଆର ଆଉ ଅନ୍ୟପଟ ସାଇଟରେ ସବୁ ମାନେ ଫୋନରେ ସବୁ ଦେଖୁଥିଲି ଯେ, ଏତେ ସାରା ପାଣି ସମସ୍ତଙ୍କ ଘରେ ଭିତରେ ପାଣି ପଶିଗଲାଣି। ଯୋଉମାନେ ସବୁ ଭିତରେ ଗଳି ଗୁରାକ ସେଇ ସେଇଥିରେ।
ଆମର କଣ କହିଲ, ଆମର ଘରଟା ଧର ଯେମିତି ସିଧା ସିଧା ଆମ ସାଇଡରେ ଘର ସେ ସାଇଡରେ ଟିକେ ପଛ ପଟକୁ ଗୋଟେ ବାଥରୁମ ଅଛି ହେଲା। ତ ସେ ବାଥରୁମଟା ଏମିତି ନର୍ମାଲ ଥିଲା, ଯେ କିି ମମି କଣ କରିଚି ନା ଯେହେତୁ ଆମ ସେଠି ଭଡାରେ ରହୁଛନ୍ତି, ପଛୁ କୁ ସେ ବାଥ୍ରୁମ୍ ଟା କିଏ ୟୁଜ କରନ୍ତି, ଆଗରୁ ଆମେ ତ କେହି ୟୁଜ କରୁନଥିଲେ, ଏମିତି ଗୋଟେ ଥିଲା ମାନେ ସେ ଦରକାର ପାଇଁ, ଗୋଟେ ବାହାରେ ଗୋଟେ ରଖା ହେଇଥିଲା ବାଥରୁମ୍। ଉଁ - ହୁଁ ଦେଇକି ସେଠି କଣ ହେଇଛି ନା ଆ ଉଁ ଯୋଉ ଯିବା ଆସିବା କଲେ, ଆ ଆମ ଆମ ଯୋଉ ପଡିଶା ଘର ତାଙ୍କର ବଡ ବଡ ଆମ୍ବ ଗଛ ଅଛି, ମାନେ ପୁରା ପାଚେରୀକୁ ଲାଗିକିନା। ସେ ପତ୍ର ଫତ୍ର ପଡି ନା ସେଠି ବହୁତ ମାନେ ଅପରିଷ୍କାର ହେଲା ଭଳିଆ, ଟିକେ ମମି କଣ କଲା ରାସ୍ତା ଯେମିତି ଟାଇଲସ ରକମ୍ ରାସ୍ତା କରିଦେଲା। ପୁରା ସିମେଣ୍ଟ ରକମ କରିକି ଆ ଉ ଇଟା ପକେଇକିନା ଏମିତି ରାସ୍ତା ରକମ ଭଲ କରିଦେଲା ଠିକ ଅଛି
ହୁଁ ହୁଁ।
ତ ସେ ଯୋଉ କରିଦେଲା କଣ ହେଲା ନା ସେଟା ଏମିତି ତଳୁଆ ହେଇଗଲା। ଆଉ ଏପଟା ଉଞ୍ଚା ହେଇଗଲା ଯୋଉପଟେ ଆମ ଘର ସାମ୍ନା ପଟଟା ଠିକ ଅଛି ସାମ୍ନା ନା ତ ସା ଏଇପଡଟା ସେଇଠି ଆମ ବାହାରେ ଗୋଟେ କଳ ଅଛି ଠିକ ଅଛି।
ହୁଁ।
ଏବେ ଆଉ ତାଙ୍କର ପାଚିରୀ କୁ ଯୋଉ ମାନେ ତାଙ୍କ ପାଚେରୀ ଆଉ ଆମ ପାଚେରୀକୁୁ ଲାଗି ଗୋଟେ ଗେଟ୍ ର ଖା ହେଇଛି ଯଉଟା କି ଆମେ ଆମ ଘର ଘରଦେଇକି ଏମିତି ଯାଇପାରୁ ନହେଲେ ଏମତି ତାଙ୍କ ଘରକୁ ଗଲାବେଳୁକୁ ଅନ୍ତି ବୁଲିକିନା ଯାଇତବା କୁମ ବୁଲିକିନା ଯାଇତବ। ମାନେ ବିଶ୍ଵାସ କରବନି ଦିମଗ ବର୍ଷା ହେଇଗଲେ ଆ ପାଣି ଛିଡା ହେଇଯାଉଛି। ପାଣି ଟା ଆଉ ଯାଇପାରୁନି ମୁଁ କଲି ଏତିକି ବର୍ଷାରେ ପାଣି ଛିଡା ହେଇଯାଉଛି ଆଉ ଆମ ଘର ନା ମାନେ ଯେହେତୁ ପାଚିରି ହେଇକି ମମି ସେପଟେ ଅ ରାସ୍ତା ଟା କରିଦେଲା ଇଟାରେ ପୁରା ନହେଲେ କଣ ହଉଥିଲା ନା ମାଟି ଟା ଟାଣି ନଉଥିଲା ହୁଁ ସେତେ ପାଣି ଛିଡା ହଉନଥିଲା। ସିଏ ପୁରା ସିମେଣ୍ଟ ହେଇଗଲା ଅଳକୁ ସେଇ ବାଟ ମୁହଁରେକିନା ପାଣି ପୁରା ଛିଡା ହେଇଯାଉଛି ଆଉ ବେଶୀ ବର୍ଷା ହେଇଗଲା ମାନେ ଆମର ଏପଟେ ବି ପାଣି ଟା ଛିଡା ହେଇକି ଏପଟେ ପୁରା ମାନେ ଗେଟ ସାମ୍ନା ପଟେ ବି ପଳେଇ ଆସୁଛି ପାଣି।
ହୁଁ ହୁଁ ହୁଁଁ ବଛିଟି।
ସେଇଟା ଗୋଟେ ଅସୁବିଧା ହେଲା ଆଉ। ହଁ ହେଇବେ ପୁରା ଯାଇଥିଲି। ଅ ମାନେ ମାନେ ଏମିତି ଗୁଇଁଠି ବୁଡି ଯାଉଛି ଯେତିକି ପାଣି ହେଇଗଲେ ପାଞ୍ଚ ମିନିଟ୍ ବର୍ଷାରେ। ହେଲା ହଁ ଆଉ ଯଦି ହଁ ଆଉ ଯଦି ଲଗାତାର ବର୍ଷା ହବ ତାହେଲେ ତ ମାନେ ପୁରା ଅ ମାନେ ଆମ ଦିଟା ସିଢଡିି ବୁଡି ଯାଉଛି।
ହଁ।
ହଉ ଆମର ବି ଏମିତି ରୋଷେଇ ଚାଲିଚି ହଉ ମୁଁ ରୋଷେଇ ସାରିଲେ କଲ କରିବି।
ଓହୋ ହଉ ଠିକ ଅଛି ଆଉ କଣ